ହାଲୋ।
ହାଲୋ।
ହଁ କହ। ବସିଛି। ତମେ?
ହୁଁ ବର୍ଷା ହଉ ମୁଁ ବି ବସିଛି ଆଉ। ଆଉ ହୁଁ ବର୍ଷାରେ। ହଁ।
ନେଟୱାର୍କ ତ ବହୁତ ଅସୁବିଧା କିଛି କରିହଉନି କଥା ଟିକେ ହେଇ ହଉନି। ହଁ କଣ ଖାଇଥିଲେ?
ହଁ ଖାଇଥିଲି ଇଟିଲି ତା ଘୁଗୁନି।
ହୁଁ ହୁଁ ଆଉ ଘରେ ସମସ୍ତେ କଣ କରୁଛନ୍ତି? ମୁଁ ସେଇ ପରଟା ଆଉ ଭଜା ଖାଇଥିଲି ଆଉ।
ଘରେ ବାପା ଆମର ଏଠିକି ମନ୍ଦିର ଗୋଟେ ହେଇଛି ଯେ। ହଁ ପ୍ରତିଷ୍ଠା ହବ ହଁ। ମା ଯାଉଛି ସେଇଆଡେ ଦୁର୍ଗା ପୂଜା ସବୁ ଆଣା ହବ୍। ଆ ସମସ୍ତେ ଲୁଗା ପିନ୍ଧିକିରି ଏଠିକି ଉଁ।
କଳସ ବୁଡା ହବ।
ହଁ କଳସ ବୁଡେଇବା ପାଇଁ ଯାଇଛି ଯିବ ଯେ ଶାଢୀ ଆଣିବା ପାଇଁ ଯାଇଛି ବାପା। ସିଆଡ଼େ କୁଆଡ଼େ ଯାଇଲି ସି ବାପା ବି ବ୍ୟସ୍ତ ଅଛନ୍ତି ସିଆଡେ ମନ୍ଦିର ପାଇଁ ସବୁ କଣ। ଭୋଗ ଫୋଗ ଫୁଲମାଳ ସବୁ ଆସିବ। ହଁ ସେଇଥିପାଇଁ ଯାଇଥିଲେ ସମ ତେ ବ୍ୟସ୍ତ ଅଛନ୍ତି ଆଉ ମୋ ଦେଇ ତ ଅଁ ସେ ଯାଇଛି ତାର ଡିଉଟି। ମୁଁ ଘରେ ଆଉ। ହୁଁ। ବର୍ଷା ତ ହଉଛି କୁଆଡେ ବି ଯାଇ ହଉନି।
ଖାଲି ଘରେ ବସିବା କଥା
ହଁ।
ମସ୍
ହଁ।
ଅସୁବିଧା ରହିଲେ ବି କିଛି କରନି ବର୍ଷା ଲାଇନ ନେଟୱର୍କ୍ସ ଏଇୟଆ ଆଉ କଣ ଆଜି ପ୍ରତିଷ୍ଠା ଅଛି ମନ୍ଦିରର ନା କୋଉ ଦିନ?
ହଁ ଆଜି ପ୍ରତିଷ୍ଠା ମନ୍ଦିର ପ୍ରତିଷ୍ଠା ଆଜି।
କେଉଁ ମନ୍ଦିର?
ତ୍ରିନାଥ ମନ୍ଦିର।
ଓହୋ ସେଇ ତମ ଘର ପାଖରେ?
ହଁ ଏଇଟା ହଉଛି ଅଫିସ ଟା ଯେ ମୋ ବାପା ଏଇଠି ଜ କରଛନ୍ତି ଏଇ ଅଫିସ ରେ ସବୁ ଷ୍ଟାଫ୍ ମିଶି କି ମାନେ ବାହାରୁ ଅର୍ଡର ଆସିଲା କି ଅଫିସରେ ଆମର ଏଠି ପୂଜା ହୁଏ। ଅଫିସ ରେ ଲୋକ ଫୋକ ଅଛନ୍ତି ବୋଲି ଉ ସବୁ ଅଫିସ ଟାଇମ ରେ ପୂଜା ହବ କି ରବିବାରଟା ବି ହଉଛି ପୂଜା ହବନି ବୋଲି ଜଣେ ଆମ ଯୋଉ ସା ବାପାଙ୍କର ସବୁଠୁ ଉପରେ ସାର୍ ଯେ ସିଏ ହଉଛି ଉ କହିଲେ ମନ୍ଦିରଟେ କରିକି ଏଇଠି ପୂଜା ହବ ନନା ଏ ପୂଜା କରିବି।
ହୁଁ ହୁଁ। ଏମିତି ଅଫିସ ରେ କଲେ ଗୋଟେ ଦିନ ଠାକୁର ଅପୂଜା ରହିଛି।
ହଁ। ନା ଆସିବେ ତାଙ୍କର ଯେତେବେଳେ ଇଚ୍ଛା ହ ପୂଜା କରିବ କି ଆମେ ଯଦି କୋଣ ମନ୍ଦିର ଯାଇପାରିବୁ ଏଇଠିବି ତ ଆସିକି ପୂଜା କରିପାରିବେ ପାଖରେ
ହଁ ସମସ୍ତଙ୍କ ପାଇଁ ସିଧା ହେଲା ଆଉ।
ହଁ ସୁବିଧା।
କଣ କୁହନ୍ତୁ ଆଜି ରବିବାର ପ୍ଲାନ କଣ ଅଛି?
ହୁଁ ରବିବାରେ ଆମର ତ ଆଜି ଅରୁଆ ଖିଆ ହବ।
ଏଇ ଯୋଉ ପୂଜା ଲାଗି
ଆଉ ପୂଜା ହବ ଆମର ବି ଆଇଁଷ ଖାଉ ନାହିଁ।
ସବୁବେଳେ ସାଧା?
ହଁ ସାଧା।
ବି ଭଲ ଯିଏ ବୁଝନ୍ତି ବୁଝିଲେ ଯିଏ ନ ବୁଝନ୍ତି ନ ବୁଝିଲେ କିନ୍ତୁ ନ ଖାଇବାଟା ବି ଭଲ ବହୁତ କମ ଲୋକ ଯେ ଛାଡି ଦଉଛନ୍ତି। ମୁଁ ଖାଉଛି କିନ୍ତୁ ହଁ। କିଛି ଲୋକ ବୁଝିକି ଛାଡି ଦଉଛନ୍ତି। କିଛି ଲୋକ ପ୍ରବଳ ଆଇଁଶ ଅଛନ୍ତି ଛାଡି ପାରୁନାହାନ୍ତି ଆଉ ଆମେ ସେ ମଝି ମଝିଆ ଲୋକଙ୍କ ଭିତରେ ଯାଉଚୁ ଆଉ। ବେଶୀ ନା ଆଇଁଷ ଛାଡୁଛୁ ନା ଆଇଁଷ ଖାଉଛୁ। କଲେ ହେଲା ନହେଲେ ଏମତି ନିହାତି ବୋଲି କିଛି ନହିଁ ତ।
ହୁଁ ଆମେ ଛାଡି ଦେଇଥାନ୍ତୁ।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
ମୁଁ କହିଲି ଆମ ଛାଡି ଦେଇଥାନ୍ତୁ ନା ଆମେ ଯୋଉ ଅ ଜୟ ଗୁରୁ ଦୀକ୍ଷା ନେଇଚୁ ଆମେ ଟିକେ ଛାଡିଦେଲୁ ଆଉ ଜଲଦି।
ହଁ ଭଲ କଲେ। ଦୀକ୍ଷା ନେଇକି ଛାଡିଦବା କଥା ବି।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
ତ ସେ ଗୋଟେ ମନ୍ଦିର ପା ।
। ଉଁ ଆଉ ଆପଣ ବାରିରେ କଣ ପରିବା ସବୁ ଚାଷ କରିଛନ୍ତି?
ବାରିରେ ଲାଗିଚି ବାଇଗଣ, ଟମାଟର
ହୁଁ, କଣ କହିଲେ?
ସେତିକି ଲାଗିଚି ଆଉ କିଛି ଲାଗିନି। ମୁଁ କହିଲି ସେ ସେତିକି ଲାଗିଚି ଆଉ କିଛି ଲାଗିନାହିଁ।
ହଁ।
ଆଉ କଣ? ଜାଗା ଅଛି
ହୁଁ।
ଆଉ ଅଫିସ ଲୋକ ଆସୁଚନ୍ତି। ଗାଈଗୋରୁ ଖୋଲି ଦେଲେ ଗେଟ୍ ପଶି ଯାଉଚନ୍ତି ସେଥିଲାଗି ଲଗେଇ ନାହାନ୍ତି।
ଆମର ବି।
ହଁ ତମ କଥା ହିଁ କହୁଚି ମୁଁ।
ଅ ହ।
ଆମର ଲାଗିଚି କିଛି କିଛି।
ଉଁ
ଆଉ କଣ କୁହ। ଆଉ ଦିପହରେ ଦିପହରେ କଣ ଖାଇବେ?
ସେ ଦିପହରେ କଣ ରୋଷେଇ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
ସେଟା କହିହବନି। କିଏ ପଚାରିଲେ ତ କହୁଛନ୍ତି ସେଠି ହବ ଅ କି ଘରେ ହବ। ଅ ଏ
ହୁଁ।
। ହଁ।
ଆଉ କଣ କୁହ?
ଆଉ ରଜ କେମିତି କଣ କଟିଲା ଆପଣଙ୍କର?
ରଜ କାଟିଥିଲୁ ଗାଁ ରେ । ଏଇଟା ଥିଲା ସେମାନେ ସବୁ ଖେଳ ଖେଳି ନେଇଥିଲେ। ଛୋଟ ଛୁଆ ବଡ ମିଡିଲ୍ ସମସ୍ତଙ୍କ ପାଇଁ ଅଲଗା ଅଲଗା। ଡାନ୍ସ ଥିଲା ପୁଚି ଡ୍ରଇଂ, ଝୋଟି ଏମିତି ସବୁ ପ୍ରତିଯୋଗୀ ରଖା ହେଇଥିଲା। ସବୁ ଛୋଟ ଛୁଆ ମାନେ ଭାଗ ନେଇଥିଲେ। ଲାଷ୍ଟ । ପୁରସ୍କାର ପାଇଁ କରାହେଇଥିଲା। ତାର କିଛି ବୟସ୍କ ଆଉ କିଛି ଲୋକଙ୍କୁ ଦେଖି ପୁରସ୍କାର ଦବା ପାଇଁ ଡକା ହେଇ ହଁ ବହୁତ ମଜାରେ ମଜାରେ ଗଲା ର ।
ହୁଁ ଆମର ବି ସେମ୍। ସେମତି।
ହ ସେଇ ଏବେ ତ ରଜ ମହୋତ୍ସବ ଚାରିଆଡେ ହେଇଯାଉଚି ସମସ୍ତଙ୍କ ଆଡେ ସେମ୍ ଖାଲି କୋଉଠି ସାଜସଜା ଅଧିକ, କୋଉଠି ପ୍ରତିଯୋଗିତା ଅଧିକ, କୋଉଠି ଆର୍ଟିଷ୍ଟ ଆଣୁଛନ୍ତି। କମ୍ ବେଶୀ ଟିକେ ରହୁଚି ଆଉ। ସମସ୍ତେ ନିଜ ନିଜ ହିସାବରେ ଯେତିକି ପାରୁଛନ୍ତି କରୁଛନ୍ତି ଆଉ।
ଆପଣଙ୍କ ଘରଟା କୋଉଠି?
ହ ସେଇ ତମ ଘର ପାଖରେ।
ବୁଝିବନି।
ହଁ। ଆଉ ତା
ଆଉ କଣ କୁହନ୍ତୁ?
ଆଉ ଆଉ କଣ କ ବର୍ଷା ଲାଗି ରହିଛି। ବସିଛୁ ସମସ୍ତେ ଆଉ।
କଣ କହିଲେ?
କହିଲେ ବର୍ଷା ତ ଲାଗି ରହିଛି ବସିଛୁ ଆଉ।
କଥା କଟିଛି ସେ ସୁବୁନିକିଛି।
ସେଇ ନେଟୱାର୍କ ଅସୁବିଧା ଟିକେ ରହୁଛି କେମିତି। ଟିକେ ରହିକି କଥା ହେଇବା ଆଉ କଣ କରିବା। ହଁ ବେଳେ ବେଳେ କଟି ଯାଉଛି ନେଟୱାର୍କ ପାଉନି ତ।
ହୁଁ ରଥଯାତ୍ରା ଟା ଆସୁଛି।
ହଁ ତମର ତ ସେଠି ରଥଯାତ୍ରା ବି ଭଲ ହବ ଆଉ। ହଁ କଣ?
ମୁଁ କହିଲି ରଥଯାତ୍ରା ଯାଆନ୍ତି ଦେଖିବାକୁ।
ନାଇଁ ମୁଁ ଆମ ଗାଁ କୁ ପଳେଇ ଆସେ।
ହୁଁ।
ଗାଁରେ ବି ହୁଏନା। ଚଳେଇ ଆସୁ ଆଉ କଣ କୁହ?
ଆଉ ଦିନରେ କଣ ରୋଷେଇ?
ଦିନରେ ଏପର୍ଯ୍ୟନ୍ତ ରୋଷେଇ ହେଇନି। ନେଟୱାର୍କ ପାଇଁ କାଧିକି କାଧିକି ଖାଇକି ସକାଳୁ ବସିଛୁ ଭାତ ବସିଥିଲା। ଆଉ କଣ ଆଣିଛୁ ଚିକେନ କି କଣ କରିବେ ବୋଧେ। ମାଛ ଯାହା ମାଛ ରଖିନାହାନ୍ତି ତ କାଇହିଁକ ମାଛ ହେଲେ ଆସିଥିଲେ ରଖିନାହାନ୍ତି କେନା ଆଣିଥିଲେ ନା କରାହେବ ଆଉ।
ହୁଁ ହୁଁ। ହୁଁ ଆଉ କଣ କୁହନ୍ତୁ।
ଆଉ କଣ କହୁନାହାନ୍ତି। କୁହନ୍ତୁ।
ବର୍ଷାରେ କଣ କହିଲି ବର୍ଷାରେ କଣ ଖାଇବାକୁ
ବର୍ଷ ତ ଛଣାଛୁଣି ହେଲେ ସମସ୍ତଙ୍କୁ ଭଲ ଲାଗେ ରହୁ କଣ ଅଲଗା। ନହଲେ ମୁଢି ମିକ୍ସର। ପିଆଜ ତେଲ ପିଆଜ ସବୁ ବକାରୀ ସେ ଗୋଟେ ଇଏ।
ହୁଁ।
ଆଉ କଣ କୁହନ୍ତୁ। କଥା ଟା କଟୁଛି ନେଟୱାକ ସ୍ଲୋ ହୋଉଛି ଆଉ। ହ୍ୟାଲୋ। ହ୍ୟାଲୋ।